ହାଲୋ ହାଲୋ
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ନମସ୍କାର ହଁ କଣ କହୁଛନ୍ତି ଆପଣ?
ମୁଁ ଏଇଠି ବସିଥିଲି ଟିକେ ଖାଇ ପିଇକି ଆଉ।
ଏଇ ନା ବାହାରେ କୁଆଡ଼େ ଅଛନ୍ତି?
ଆଜ୍ଞା ଆଜ୍ଞା ମୁଁ ଘରେ ହିଁ ଅଛି। କାହିଁ କଣ ଶୁାଭାଯାଉଛି କି?
ନାଇଁ ନାଇଁ ମୁଁ ପଚାରୁଥିଲି ତ କିଛି ତ ଶୁଭା ଯାଉନି ଖାଲି ପଚାରୁଥିଲି। ଆଜ୍ଞା ମୁଁ ଏବେ କଣ ଗ୍ୟାନ ନେଇକି ଆସିଲି ତ ମୁଁ ପଚାରୁଥିଲି ଆପଣ ମୁଁ ଆପଣଙ୍କ ଗଛରେ ପାଣି ପାଣି ଦେବି କି?
ନାଇଁ ନାଇଁ ନାଇଁ ମତେ ପାଣି ଦବା କୌଣସି ଆବଶ୍ୟକତା ନାହିଁ କାରଣ ମୋର ପାଣି ଦବା ପାଇଁ ଲୋକ ଅଛନ୍ତି।
ଓହୋ କେତେ ଲୋକ ଅଛନ୍ତି ଟିକେ ଶୁଣିବାକୁ ପାଇଲେ ମୁଁ ଖୁସି ହୁଅନ୍ତି। ହଉ ତିନିଟା ଲୋକ ଅଛନ୍ତି ତ ଚାରି ନମ୍ବର ଲୋକ ବି ପାଣି ଦେଲେ କଣ ଅସୁବିଧା ହବ। କିଛି ଅସୁବିଧା ହବନି ସେ କଥା ମୁଁ କହୁଛି।
ଆଜ୍ଞା ଆଜ୍ଞା କିନ୍ତୁ ମୁଁ ଏତେ ପାଣି ଗ୍ରହଣ କରିପାରିବି ନାହିଁ।
ହଁ ଏଇଟା ସତ କଥା ଗ୍ରହଣ କରିପାରିବେନି। କିନ୍ତୁ କାଳେ କିଏ ପାଣି ଦବାରେ ଭୁଲିିଭାଲି ଯିବ ତ ଅ ଆଉ ଜଣକୁ ରଖିଦେଲେ ବ୍ୟାକଅପରେ ବହୁତ ଭଲ।
ଆଜ୍ଞା ଆଜ୍ଞା ସେ ବ୍ୟାକ ବ୍ୟାକଅପ ଅପସନରେ ବି ଆହୁରି ବହୁତ ଜଣ ଅଛନ୍ତି।
ଓହୋ ଏତେ କଥା ହିଁ ଅଛି।
ଆଜ୍ଞା ଆଜ୍ଞା।
ତିନି ଜଣ ଅଛନ୍ତି ପୁଣି ବ୍ୟାକଅପ୍ ଅପସନ ବି ଅଛି ଏତେ ଜଣ ଥିଲେ ବହୁତ ଅସୁବିଧା ଥାଏ। ତଥାପି ଆପଣ ଯଦି ନେଇପାରୁଛନ୍ତି ତାହେଲେ ଭଲ ଆଉ।
ଆଜ୍ଞା ଆଜ୍ଞା ମୁଁ ଯଦି ଭାବିବି କି ଆଉ ଯେତେବେଳେ ଏ
ମୋ ବିଷୟରେ ଭାବିବେ ଭାବିବେ ଭାବିବେ ମୁଁ ମନା କରିନି ଭାବିବେ।
ମୁଁ ଏଇଆ କହୁଛି କି ଯଦି ମୁଁ କେବେ ଭାବିବି ଯେ ମତେ ପାଣି ଅଭାବ ହଉଛି ତାହେଲେ ମୁଁ ଆପଣଙ୍କୁ ଯୋଗାଯୋଗ କରିବି।
ଆଜ୍ଞା ନିହାତି ନିହାତି ନିହାତି ଯୋଗାଯୋଗ କରିବେ ମୁଁ ତ ଅଛି ଆଉ। ତାପରେ କଣ ଏବେ ତ ବହୁତ ବର୍ଷା ପକଉଛି।
ମୁଁ ମଧ୍ୟ ଯାଇ ପାରୁନାହାନ୍ତି।
ସେଇଥିପାଇଁ ତ ବସିଛୁ ଏବେ ତ ଆମେ ହୁଁ ହୁଁ ଗୋଟେ ମୁଁ ଭ୍ୟାନ୍ ଭିତରେ ପସିକି କଥା ହଉଛି ଆଉ କଣ କରିବା।
ଆପଣ ଗୋଟେ ଭ୍ୟାନ୍ ଭିତରେ ପସିକି କଥା ହଉଛନ୍ତି।
ଆଉ କଣ ଭ୍ୟାନ୍ ଭିତରେ ପସିଲେ ଭଏସ ଟା ବାହାରକୁ ଯିବନି ତ ଶବ୍ଦ ବାହାରକୁ ଯିବନି। ପିଲାଚୋର ଭ୍ୟାନ୍ ପିଲାଚୋର ଭ୍ୟାନ୍।
କି ଆପଣଙ୍କ ପୁରୁଷ ମିତ୍ର ଆପଣଙ୍କୁ ସାଇଡ ରେ କହିଦେଇଛନ୍ତି ନା।
ଆଜ୍ଞା ସି ଟିକେ ବାହାରିଥିଲେ ସିଏ ଆପଣଙ୍କ ସେ ଯେମିତି ଜାଣିଲେ ସେ ଯୋଉ ମହିଳା ମିତ୍ର ଙ୍କର ଫୋନ ଆସିଛି ତ ସେ ବାହା ଭିତରକୁ ପଲେଇଆସିଲେ। ଥିଲେ ସାଙ୍ଗ ସାଙ୍ଗ। ଆଜ୍ଞା ସେ ଟିକେ ଆପଣଙ୍କ ପ୍ରତି ଅଧିକ ଛନ୍ ଛନ୍ ହଉଛନ୍ତି ମତେ ଯାହା ଲାଗୁଛି।
ଆଜ୍ଞା ନାଇଁ ଆମର ଆଉ ଗୋଟେ ମହିଳା ମିତ୍ର ସେମିତି ତା ପ୍ରତି ଆଉ ଟିକେ ଛନ୍ ଛନ୍ ଛନ୍।
ହଁ ସିଏ ଥିବ ମୋ ସାମ୍ନାରେ ତ କହୁନାହାନ୍ତି ଥିବ ଆଉ। ସେ କିଛି ସେ ଭିତରିଆ ଛନ୍ ଛନ୍ ହୁଅନ୍ତି ତ ସେ ଦେଖାନ୍ତିନି କାହାକୁ ଉଁ କି ଛନ୍ ଛନ୍ ହୁଅନ୍ତି କିନ୍ତୁ। ଆର ଯିଏ ଅଛନ୍ତି ସି ସମସ୍ତ ଙ୍କ ସାମ୍ନାରେ ବି ହେଇପାରନ୍ତି ବାହାରେ ବି ହେଇଯିବେ ଭିତରେ ବି ହେଇଯିବେ।
ଆଜ୍ଞା ଆଜ୍ଞା ସିଏ ତ ସିଏ ପୁରା କହ ଖୋଲା ମେଲା ମଣିଷ ଆଉ।
ଆଜ୍ଞା ଆଜ୍ଞା ନିହାତି ଆପଣ ବି ଚାହିଁଲେ ସେ ଆପ ଆପଣଙ୍କୁ ବି ପାଣି ଦେବ ସିଏ ଆଉ ଚାରିଜଣଙ୍କୁ ବି ପାଣି ଦେବ ସମସ୍ତ ତୁ କୁ ପାଣି ଦବା ।
ଆଜ୍ଞା ଆଜ୍ଞା ମୁଁ ଜାଣିଛି ସିଏ ଟିକେ କହିଲି ତ ଖୋଲାମେଲା ମଣିଷ। ମଣିଷ ଆଉ ସମସ୍ତଙ୍କୁ ଦେଇପାରନ୍ତି ଆଉ। ଆଜ୍ଞା ତ ମୁଁ ଇଆ କହୁଥିଲି କି ତାହେଲେ ଆପଣଙ୍କର ଗୋଟିଏ ଗଛ ଆଉ ଦୁଇ ତିନିଟା ଗଛ ଆଗରୁ ଥିଲା।
ଆଜ୍ଞା ଏବେ ବି ଆମେ ଗଛ ଗୋଟଏ ଗଛ ନୁହଁ ଆମେ ଗଛ ଲଗେଇବାକୁ ଟ୍ରାଏ କରୁଛୁ ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କ ଯେତେଟା ଗଛ କଲେ ମନ ଭରୁନି।
ନାଇଁ ମନ ଭରିଯିବ ଯଦି ଗୋଟେ ଭଲ ଗଛ ଟା ମିଳିବ ମନେ ଭରିଯିବ ସେଇ କଥା ମୁଁ
ଆଜ୍ଞା ଆଜ୍ଞା ସେ ଭଲ ଟା ଏପର୍ଯ୍ୟନ୍ତ ମିଳିପାରିଲାନି ଆପଣଙ୍କୁ।
କିଛି ନାହିଁ ଭଲ ଗଛ ମିଳିଛି ବଟ୍ ଏମିତି ସାଙ୍ଗ ସାଙ୍ଗ ତ ମିଳିପାରିବ ନା ତ
ଆଜ୍ଞା ଆଜ୍ଞା।
ଆଜ୍ଞା ଯିଏ ଗଛ ଯିଏ ଛାଇ ଦବ ଫଳ ଦବ ସବୁ ଦବ କିଛି ଦବାକୁ ପଡୁନଥିବ ତ ସେମିତିଆ ଗଛ ବି ତ ଦରକାର୍ ନା।
ଆଜ୍ଞା ଆଜ୍ଞା ଏବେ ଯୋଉ ଗଛଟା କରିଛନ୍ତି ତାକୁ କଣ ଦବାକୁପଡୁଛି ଆପଣ ଫଳ ଦଉଛନ୍ତି ସିଏ ଗଛ ଆପଣ ଫଳ ଦଉଛନ୍ତି।
ପୁଣିଲୁ ତାକୁ ମୁଁ ଦଉନି।
ନାଇଁ ନାଇଁ ତାକୁ ବି ମୁଁ ଦବା କୁ ପଡୁ, ସବୁ ଜିନ୍‌ଷ ମତେ ଦବା କୁ ପଡୁ----------------ନିଜ ଆଡୁ ଦେଉଥିବ। ମୁଁ ବି ତାକୁ ଅଳ୍ପ ଅଳ୍ପ ଦେଲେ ବି ଆ---ଷ୍ଟ୍ କର୍ ଦଉଥିବ, ମାନେ ମୁଁ ଅଳ୍ପ ଦଉଚି ସେ ଅଳ୍ପ ଦଉଚି ଆ--ଷ୍ଟ୍ ହେଇ ଯାଉ।
ଆଜ୍ଞା ଆଜ୍ଞା, ତା'ହେଲେ ଆପଣ ଗ ଟିକେ ଆପଣଙ୍କୁ---ସବୁ ରେସ୍‌ପନ୍ସବିଲିଟି ନବାକୁ ପଡୁଚି।
ଆଜ୍ଞା ଆଜ୍ଞା, ସବୁ ଟିକେ ନବାକୁ ପଡୁଚି ତ ଆମେ ଆ---ଷ୍ଟ୍ କର୍ ଦଉଚୁ ଆଉ। ଏବେ ଯେହେତୁ ବର୍ଷା ଟିକେ କମି ଯାଇଚି, ଆମେ ଏବେ ଦୌଡ଼ା ଦୌଡ଼ି
ଆପଣ ଦୌଡ଼ା ଦୌଡ଼ି ହେଇକି, ଆଉ କଉଠି ବାଡ଼େଇ ବୁଡ଼େଇ ହେଇ ଯାଆନ୍ତୁନି।
ନାହିଁ, ଆପଣଙ୍କ ସେ ଯଉ ସାଙ୍ଗ ପୁରୁଷ ମିତ୍ର ବହୁତ୍ ଜୋର୍ ରେ ଦୌଡ଼ିକି ଯାଉଛନ୍ତି। କଉଠି ଯଦି ଗଳି ଗାଳି ପଡ଼ିବେ, କିଛି ଅସୁବିଧା ହୋଇପାରେ।
ତାଙ୍କର ଯଦି ଗୋଡ଼ ଖସିଗଲା, ସେଇ ସମୟରେ ଆପଣ ଯଦି ଚାହିଁବେ ଗୋଟେ ଭିଡ଼ିଓଟେ କରିକି ମତେ ପଠେଇ ପାରିବେ।
ଆଜ୍ଞା ନିହାତି ନିହାତି, ମୁଁ ତ ସେଇଟା ପ୍ରଥମେ କରିକି ଆପଣଙ୍କୁ ହିଁ ପଠେଇବି।
ଆଜ୍ଞା, ଆଉ କ--ଚନ୍ତି? ଆଜ୍ଞା ଆଜ୍ଞା, ଆପଣଙ୍କର କ'ଣ ଆପଣ କୁଆଡ଼େ ପ୍ଲାନ୍‌ ହଉଥିଲା ଆପଣ କୁଆଡ଼େ ଯିବାର? ମୁଁ ଶୁଣିବାକୁ ପାଇଲି, ଆପଣ ଯଦି ମତେ ନିମନ୍ତ୍ରଣ କରିିବେ। ମୁଁ ଚିର ପ୍ରକୁତ ହେବି।
ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣ ଯଦି ଚାହିଁବେ, ଆପଣ ମଧ୍ୟ ସେଇ ପ୍ଲାନ୍‌ ରେ ସାମିଲ୍ ହେଇପାରିବେ।
ଆଜ୍ଞା ଆଜ୍ଞା, ଆପଣ କେତେ ଜଣ ଯାଉଚନ୍ତି ସାଙ୍ଗ?
ଆଜ୍ଞା----ଇଟା ଏପ----କ'ଣ ଡିସାଇ ହେଲା, ଆଜି ତ ବାସ୍‌ ତା'ର ର ଏମ୍‌ତି କଥା ହେଇଗଲୁ। ତାଙ୍କର ମୋର କଥା ହେଇଗଲୁ ତ।
ହୁଏ ଆଉ, ଆମର ବି ସେମ୍ତି ହଜାରେ ପ୍ଲାନ୍‌ ହେଲାଣି ହଜାରେ କ୍ୟାନ୍‌ସେଲ୍‌ ହେଲାଣି, ଆପଣ ବି ସେମିତି ହଉଚି ଆଉ।
ଆମେ ପ୍ରଥମ ଏମ୍ତି ପ୍ଲାନ୍ କଲୁ। କାରଣ ମୁଁ ଯେବେ ବି ପ୍ଲାନ୍ କରେ ସେଇଟା ସକ୍ସେସ୍ ହୁଏ ନାହିଁ, ତେଣୁ ମୁଁ ଚାହୁଁଚି କି ଆଉ କିଏ ପ୍ଲାନ୍ କରୁ। ଦେନ୍ ତା'---ରେ ଆମେ ସେଇ ପ୍ଲାନ୍‌ ଟାକୁ ସକ୍ସେସ୍ କରିବା କଥା।
ଏବେ ବାହାରକୁ ବାହାରି ଲୁଣୁ ବର୍ଷା ଯେହେତୁ ହଉ ଦେଖନ୍ତୁ ଆପଣ ଯଦି ଭଏସ୍‌ ଭଲରେ ଆସିଲା ଆ--ଜେଷ୍ଟ୍ କରିଦେବେ ଆଉ କ
ଆଜ୍ଞା, ନହେଲେ ମୁଁ ମୋର ୟାଡ଼େ ଗପି ଗପି ସାର୍ ଦେବି ଆଉ। ବୁଝିପାରିଲେ
ଆଜ୍ଞା ଆଜ୍ଞା ବୁଝିଗଲି ବୁଝି ଆଜ୍ଞା, ଯେତେ ଗପିଲେ ବି ଆଉ ଯେମିତି ହେଲେ
କ'ଣ ଦେଇ ଦେବେ?
ଆଜ୍ଞା ଆଜ୍ଞା, ସେ ପୁରୁଷ ମିତ୍ର ଜଣକ କହୁଥିଲେ ରା ସେ ଖାଲି ଛନ୍ ଛନ୍ ଛନ୍‌
ଆଜ୍ଞା ଆଜ୍ଞା। ତ ମୁଁ ଏଇଆ କହୁଥିଲି କି ଆଉ ସେଇ ପୁରୁଷ ମିତ୍ର ଆପଣ ଏକା ସାଙ୍ଗରେ ଯାଉଚନ୍ତି।
ପୁରୁଷ ମିତ୍ର ତାଙ୍କ ପିତା ଙ୍କ ସହିତ ଗମନ କରୁ
ଆଜ୍ଞା, ତାହେଲେ ଆପଣ କାହା ସହିତ ଗମନ କରୁ--ନ୍ତି?
ମୁଁ ତ ଆମର ଆଉ ଜଣେ ପୁରୁଷ ଥିଲେ, ତାଙ୍କ ସହିତ ଯାଉ ଅଛି।
ଆଜ୍ଞା, ତା'ହେଲେ ଆପଣ ତିନି ଜଣ ପୁରୁଷ ମିତ୍ର ଯାଉଚନ୍ତି।
ଆଜ୍ଞା ଆଜ୍ଞା, ଆପଣ କେ ଜାଣିଗଲେ?
ଆପଣ ବା ଯେହେତୁ କଥା ତ ଆପଣ ଥୋଡ଼ି ଚଲଉ ଥିବେ।
ତିନି ଜଣ କେମିତି ହେଇଗ
ଆ ତିନି ଜଣ ହେଲାନି କି ସିଏ ତାଙ୍କର ପିତାଶ୍ରୀଙ୍କ ସହିତ ଯାଉଛନ୍ତି। ଆପଣ ଆଉ ଆପଣଙ୍କର ସାଙ୍ଗଙ୍କ ସହିତ ଯାଉଛନ୍ତି।
ହଁ ଆମେ ଯାଉଛୁ ଆଉ।
ଆଜ୍ଞା ଆଜ୍ଞା
ଆମେ ଯୋଉ ମ୍ୟାଗି ଟା କରଥିଲୁ ବଢିଆ ଲାଗିଲା ଖାଇବାକୁ।
କଣ କଣ ସେ ମ୍ୟାଗି କେମିତି ବନେଇଥିଲେ କହିଲେ ଆଗ?
ନାଇଁ ନାଇଁ ମୁଁ ବନେଇ ନଥିଲି ମୁଁ ଖାଲି ଖାଇଦେଉଛି।
ଆପଣଙ୍କୁ ମ୍ୟାଗି ବନେଇ ଆସିନି ତାହେଲେ?
ମ୍ୟାଗି ବନେଇ ଆସେ କଣ ଆପଣ ବି ତ ଆପଣ ବି ଏକ୍ସପ୍ଲେନ କରିପାରିବେନି। ନଁ ମୁଁ ଏବେ ଯୋଉଟା ଯୋଉ ପରିସ୍ଥିତିରେ ଅଛି ସେ ଯୋଉ ପରିସ୍ଥିତିରେ ଅଛି ଯାଦି ମୁ ହଁ ବୁଝାଇବି ଆପଣଙ୍କୁ ଆପଣଙ୍କୁ ତ କିଛି ଯିବ ଶୁଣାଜିବନି ସେଟା ଅଲଗା କଥା। ସେଇଥିପାଇଁ ମୁଁ ବୁଝେଇବାକୁ ଇଚ୍ଛୁକ ନାହିଁ ନହେଲେ ମୁଁ ବୁଝେଇବାରେ ମାହିର।
ଆଜ୍ଞା ଆଜ୍ଞା ତ ମୁଁ ବୁଝିପାରୁଛି ଆପଣଙ୍କୁ କେତେ ବୁଝେଇବାରେ ମାହିର ଯେହେତୁ ଆପ ଆପଣଙ୍କର ଆଜ୍ଞା ଆଜ୍ଞା ସେ ଯଉ ଗଛ ଲଗା କଥାରୁ ମୁଁ ଆ ବୁଝିଗଲି ଆପଣ କେତେ ବୁଝେଇ ପାରନ୍ତି।
ଜୀବ ବିଜ୍ଞାନ ହିଁ ମୋର ଭଲ ଲାଗିବ ଆପଣ କୁହନ୍ତୁ ଯାହା କହୁଛନ୍ତି।
ଆଜ୍ଞା ତ ଏର୍ଷ ଆପଣ ଜୀବ ବିଜ୍ଞାନରେ ହିଁ ପଢନ୍ତୁ କାରଣ ଆପଣ
ଆଜ୍ଞା ଜିବବିଜ୍ଞାନ ପଢିବି ତାହେଲେ ଆଉ କୁହନ୍ତୁ।
ଯୋଉ ରେସିପି ଟା ମ୍ୟାଗିରେ ଆପଣ କଣ ବିନା ଭେଜିଟେବୁଲ୍ସ୍ ରେ କର ଥିଲେ ନା ପରିବା ବି ମଧ୍ୟ
ବହୁତ ନାଇଁ ଆମେ ପରିବା ପକାଇ ନଥିଲୁ କାହିଁକି ନା ପରିବା ମତେ ଭଲ ଲାଗେ ନାହିଁ ପରିବା ମୁଁ ଖାଏ ନାହିଁ ସନ୍ତୁଳା ପରିବା ଏରାସବୁ ଖାଏ ନାହିଁ। ନାଇଁ ମୁଁ ଚିକେନ ବି ଖାଏ ନା ମୁଁ ଖାଲି ଅଣ୍ଡା ଖାଏ। ଖାଲି ଅଣ୍ଡା ଖାଏ ପନିର ମସରୁମ ଆଉ କିଛି ଖାଏ ନା।
ଆଜ୍ଞା ଆଜ୍ଞା ଆପଣଙ୍କର ତ ବଡ ଅଜୀବ ଟେଷ୍ଟ ଆପଣ ଖାଲି ଏଇଗୁଡା ହିଁ ଖାଉଛନ୍ତି ଆଉ କିଛି ଖାଉନାହାନ୍ତି।
ନାଇଁ ମୁଁ ସେଟା ଟିକେ ମତେ ଭଲ ଲାଗେ ନାହିଁ ତ ଇଏ ଖାଇବାକୁ ପସନ୍ଦ ଲାଗେ ନା ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିିତ ଭାବରେ ତାହେଲେ ଆପଣଙ୍କୁ ଏସବୁ ଜିନିଷ ପସନ୍ଦ ନୁହେଁ।
ଆଜ୍ଞା ଆଜ୍ଞା ସେଇଟା ଟିକେ ପସନ୍ଦ ନୁହେଁ।
ସେଇ ଇପି ରେ ଟିକେ ଆପଣ ଅଣ୍ଡା ଦେଇଦେଲେନି ଅଣ୍ଡା ଦେଇକି
ଆଜ୍ଞା ନିହାତି ଆମେ ତିଆରି କରିପାରଥାନ୍ତୁ ବଟ ଆମ ଯେତିକି ଲୋକ ଥିଲୁ ଯଦି ଅଣ୍ଡା ଭଣ୍ଡା ପକେଇକି କରିଥାନ୍ତୁ ଆଉ କିଛି ହେଇ ପାରିନଥାନ୍ତା। ଆପଣ ବୁଝୁଛନ୍ତି ଆମର ଯୋଉ ଅବସ୍ଥା ପାଞ୍ଚ ଜଣଙ୍କୁ ଗୋଟାଏ ଇପି ଥିବ ତ ଆପଣ ବୁଝିପାରୁଛନ୍ତି ଆଉ ହଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ